ହ୍ୟାଲୋ ହଁ କୁହ।
ହ କୁହ ଆଉ କଣ କରୁଛ?
କଣ କରିବି ଏଠି ବସିଥିଲି ଆଉ।
ଆଚ୍ଛା ଆଚ୍ଛା ଆଉ ଆଜି କଣ ଖାଇଥିଲ?
ହୁଁ ପଖାଳ ଆଳୁ ଭଜା ପୋଟଳ ଭଜା ଏତିକି
ଆଚ୍ଛା। ହ ହୁଁ।
ହ
ମୁଁ କହିଲି ଆଉ କଣ ଆଉ କଣ କରୁଛ ବ ପଢା ପଢି କରୁଛ
ପଢା ପଢି ବି ଏ ସି।
ଆଚ୍ଛା ଆଚ୍ଛା।
ଥାଡିୟିର।
ଆଉ ବଡ ହବ ମୋଠୁ ଆଉ।
ମୁଁ ଯାହା ସାଙ୍ଗେ କଥାହୋଉଛି ସମସ୍ତେ ମୋଠୁ ସାନ।
ଆମର ଏଇ ପ୍ଲ ମାନେ ବି ସେ ସେକେଣ୍ଡୟିର ଜଷ୍ଟ ଷ୍ଟାଟ ହେଲା ଆମର।
ୟ୍ୟକଣ ଅନର୍ସ
ଅନର୍ ଆମର ସେଲ ଫାଇଂ ଇଲେକ୍ଟ୍ରୋନିକ୍
ମୁଁ କାଲି ତମ ସହିତ ବୋଧେ କଥା ହଉଥିଲି?
ହଁ ନାଇଁ କାଲି ମୋ ତ କଥା ହେଇନି ମୁଁ କାଲି ତମକୁ କଲ କରିଥିଲି ତମର କଲ ମାନେ ହେଲାନି ଉଠେଇ ପାରିଲାନି ମାନେ
ଆଛା ନା ମୁ କାଲି ଆଉ ଜଣେ କଲ କରିଥିଲେ ଆଚ୍ଛା ତନୁ ଠାକୁରୁ ଜାଣ କିଏ ସିଏ କଲ୍ କରିଥିଲେ।
ଆଚ୍ଛା ହଁ ସେ ଆମ ଡିପାର୍ଟମେଣ୍ଟ ର ମୋରି ସାଙ୍ଗ
ଓ ହୋ ତମ ବାଚମେଣ୍ଟ ତମ ବେଚମେଟ
ହଁ ହଁ ମାନେ ଆମେ କଲେଜ ପୂର୍ବରୁ ସାଙ୍ଗ।
ମୁ ବଗ୍ରାଉଣ୍ଡ ବ ଅ
ନା ତମର ବ୍ୟାଗ୍ରାଉଣ୍ଡ ଭଏସ ଆସୁଛି କିଏ ଗୋଟେ ଆଛା ଅ ନାଇଁ ଏବେ ସୁଵିଲା।
ଆଚ୍ଛା। ଏମିତି ଆଉ ଆଉ କଣ ରଜରେ ବୁଲାବୁଲି
ରଜରେ ସେମିତି କିଛି ପ୍ଲାନିଂ ନାହିଁ ଘର ଲୋକ ତ କୁଆଡେ ଯିବେନି ବୋଧେ ସାଙ୍ଗମାନଙ୍କ ସହିତ ଭୁବନେଶ୍ୱରରେ ଯାହାବୁଲିବେ ଆଉ।
ହୁଁ ତମ ଘର କୋଉଠି?
ବଡ଼ ଵଡ଼
ସିଏ ବି ବଡ ବଡରେ ଥିଲେ ତମ ସାଙ୍ଗ କି ସେଏ?
ହଁ ମୋ ସାଙ୍ଗ ବା ଆମରି ଘର ପାଖାପାଖି ଆମର ଜଙ୍ଗ
ଆଚ୍ଛା ସେଇଆ କାଲି କଥା ହଉଥିଲେ ମୋ ସହିତ
ହଁଛାଛା ସେ କହୁଥିଲା କଥା ହେଇଥିଲା ବୋଲି।
ହୁଁ।
କାହା ସହିତ କହିନି ବାସ କହିଲା ଗୋଟେ ଦିଦିଙ୍କ ସହିତ କଥା ହୋଉଥିଲି।
ହୁଁ।
ତମର କଣ ପଢୁଛ ମାନେ ତମେ କଣ ପଢୁଛ?
ମୋର ଏବେ ବି ଏ ସି ବଟନୀ ରେ ଥାର୍ଡଇୟର
ହଁ ବଟନୀ କୋଉ କଲେଜ?
ରମା ଦେବୀ।
ଆଚ୍ଛା ଆଚ୍ଛା। ରମା ଦେଵୀ। ଆଉ କଣ କହିବି ଆ ଖାଇଛି ଦିପହରେ ଭାତ ଡାଲମା ଆଳୁ ଭେଣ୍ଡି ଭଜା। ଏବେ ତ ଜଷ୍ଟ ଉଠିକି ଚକୋସ୍ ଖାଇକି ବସିଥିଲି ଆଉ।
ଆଚ୍ଛା। ମାନେ ଏମିତି କଣ ରାଣ୍ଡମ୍ କାହାକୁ ମାନେ ନୋନ୍ ଲୋକଙ୍କ ସହିତ ତମେ କଥା ହେଲେ ବି ତୁମେ ଜଣେ ଉନି ତମେ ଭାବ୍। କିଛି ଗୋଟେ ଥିବ ଆଇଡିଆ କି କିଛି ଗୋଟେ ଭାବିବା କଥା। କିନ୍ତୁ ମାନେ ରାଣ୍ଡମ୍ଲି କଥା ହେଲା ବେଳକୁ ଭାବିବାକୁ ପଡୁଛି କଣ ପଚାରିବି କଣ ପଚାରିବି କାହିଁ କିଛି ତ ଜଣା ନାହିଁ।
ହଁ ସେଇଆ ପା ଆଉ ନୋନ୍ ଲୋକଙ୍କର ମାନେ ମୋର ତିନିଟା ସାଙ୍ଗ ସେମାନଙ୍କର ସବୁ ସ ମାନେ ତନୁର ଖାଲି ରନୁର ମୋର ବାକି ଅଛି ଆଉ ଦିଟା ସାଙ୍ଗଙ୍କର ସରିଲାଣି।
ହଁ ତନୁଙ୍କର ତାଙ୍କର ବାକି ଅଛି କହୁଥିଲେ କାଲି।
ହୁଁ ତା ଆମ ଦି ଜଣଙ୍କର ବାକି ଅଛି ସେ ଆର ଦିଟା ସାଙ୍ଗ ସର୍
ପନ୍ ତମର୍ ଟୋଟାଲ୍ କେତେଟା କଲ୍ ହେଲାଣି?
ମୋର ଟୋଟାଲ୍ କାଲି କଣ କହିଲ ତମ ସହିତ କଥା ହେଇନି ଦିଟା ବା ସେମିତି ତମକୁ କଲ୍ କରି ତମେ ଉ ଠେଇନ କିନ୍ତୁ ସିଏ ଦିଟା ଟାସ୍କରେ ପଳେଇଲା ମାନେ ଦିଟା କଲ୍ ରେ ପଳେଇଲା।
ହଁ ମୋର ବି ସେଇୟା ହଉଛି ଦିଟା କଲ୍ ରେ ପଳଉଛି।
ହଁ-ହଁ ସେଇଆ ହେଲା ପା ଦିଟା କଲ୍ ରେ ପଳେଇଲା ତ ତା ଛଅଟା।
ତମେ ଏଇନା ମତେ କଲ୍ କଲ ମତେ ଫର୍ମଟା ସେ ଯିଏ କଲ୍ କରିଥିବ ତା ପାଖକୁ ଫର୍ମ ଆସିବ। ସପୋଜ୍ ତମେ ମତେ କଲ କଲ।
ହୁଁ।
ତମର ଟାସ୍କ ମତେ ଫର୍ମଟା ଆସିବନି। କାହିଁନା ତମେ ମତେ କଲ୍ କରିଛ କିନ୍ତୁ ମୋର ଗୋଟେ ଟାସ୍କ କଂପ୍ଲିଟ୍ ହେଇଯାଉଛି।
ଆଚ୍ଛା-ଆଚ୍ଛା, ନାଇଁ କାଲି କଥା ହେଇଥିଲେ ସିନା ହେଇଥାନ୍ତା ଆମେ ତ କଥା ବି ହେଇନୁ।
ହୁଁ, କ ତାର ପେମେଣ୍ଟ ତ ଜିରୋ ହିଁ ଆସିବ ନା ତମର ପେମେଣ୍ଟ ଆସିଲାଣି?
ନା ନା ମୁଁ ଟୋଟାଲ୍ ପାଞ୍ଚଟା କଲ୍ ରୁ ଦିଟା ତମ ସହିତ କାଲି ନ କଥା ହେଇକି ସେ ମାନେ ହେ ଇଗଲା ଆଉ-ଉ-ଉ ଆଜି ଛଅଟା, ଛଅ ନମ୍ବର କଲ୍ ଟା ମୋ କଥା ହେଉଚି।
କଣ କହିଲ?
ମୁଁ ଟୋଟାଲ୍ ମାନେ ଚାରିଟା କଲ୍ କରିଛି କହିବାକୁ ଗଲେ, ଆଉ ଦିଟା ସେଟା କାଲି ମାନେ ନ କଥା ହେଇକି କଟିଗଲା।
ତମେ ଏଠି ଗପୁଛ ବ୍ୟାକଗ୍ରାଉଣ୍ଡ ରେକର୍ଡ ହେଲେ ପ୍ରୋବ୍ଲେମ୍ ହବ ହ୍ୟାଲୋ।
ହଁ ବ୍ୟାକଗ୍ରାଉଣ୍ଡ ଭଏସ୍ ଏପଟେ ଶୁଭୁଛି ପା। ହୁଁ।
ଏମିତି ସବୁ ଆଉ।
ସେ ଦିଟା କଲ୍ ରୁ ସକିଛି ପଇସ ଆସିବନି କାହିଁକି ନା ସେ ଦିଟା କଲ୍
ହୁଁ ହୁଁ ହୁଁ। ମୋର ଉମ୍ ଏଟୁ ଆଜି ପେମେଣ୍ଟର ଅପ୍ସନ୍ ସୋ କଲା ଉଁ। ଟୁ ରୁପିସ୍ ଫାଷ୍ଟ୍ ଆସିଛି ଭେରିଫିକେନନ୍ କଲ୍ ପାଇଁ।
ଆଚ୍ଛା ଆ ତମେ କେତେଟା କଲ୍ କରିସାରିଲଣି?
ମୋର ପନ୍ଦରଟା ଦେଖଉଚି ଏବେ। ପନ୍ଦରଟାରୁ ତେରଟା ଆଜ୍ଞେ ଏଇଟା ବୋଧେ ଚଉଦଟା ଲେଖିବ କି କଣ? ସରିଗଲାଣି, ଟୋଟାଲ୍ ତିରିଶଟା କି ତେତିଶଟା ତାପରେ ଯାଇକି ପେମେଣ୍ଟ ଆସିବ।
ହଁ ହଁ ତିରିଶଟା ବା ‌ଉମ୍ ଓ ମାନେ ଏଇଟା ବି ଟାସ୍କରେ କଂପ୍ଲିଟ୍ ହଉଚି। ତମ ସହିତ ମାନେ ଆଉ ଜଣେ କଲ୍ କଲେ ବି।
ହଁ ସେଇଆ ବା କହୁଚି, ଆଉ ଜଣେ କିଏ କଲ୍ କଲେ ମୋର୍ ବି ଟାସ୍କ କମ୍ପ୍ଲିଟ୍ ହଉଛି, ଆଉ ଇଏ ରୁପାଲି କହୁଥିଲା କି ରୁପାଲି ତୁମେ ତାକୁ କେମିତି ଚିହ୍ନିଲ?
ସିଏ ମୋ ସାଙ୍ଗର ମାନେ ଘର ପାଖ ଦିଦି ହେବେ ସ୍ନେହାର।
ସ୍ନେହା, ଆଚ୍ଛା।
ହୁଁ
ତ ସିଏ କଣ ହେଲା, ନା କ'ଣ କହୁଥିଲି ମୁଁ ରୂପାଲି ରୂପାଲି ମତେ କହିଲା କି ସେଟା କଲ୍ ତମେ ରିସିପ୍ଟ୍ କରି ପାରିବ ଟୋଟା ଟୋଟାଲ୍ ତମେ ଥାର୍ଟି ଟା ଭିତରୁ ଆଟ୍ ଟା କଲ୍ ରିସିଭ୍ କରି ପାରିବ। କିନ୍ତୁ ମୋର ତ ଆଟ୍ଟାରା ରୁ ବେଶୀ ହେଇ ଗଲାଣି, ମୁଁ କଲ୍ ରିସିପ୍ କରି ପାରୁଚି।
ତମେ ହଁ ସମସ୍ତଙ୍କର ସେୟା ହିଁ ଆଟ୍ଟା ହିଁ ରିସିବ୍‌ କରି ପାରିବେ ମତେ କହୁଥିଲେ।
କିନ୍ତୁ ମୋର ତ ଏଇଟା ତ ଆ--ଟା ଏଟା କ'ଣ ଦଶଟା କି ଏଗାର୍ ଟା କଲ୍ ହେଲାଣି, ଯଉଟା ଏଗାର୍ ନମ୍ବର୍ ଯଉଟା ରିସିଭ୍ କରୁଚି।
ତମର ବଧେ ଗ୍ଲି ଗ୍ଲିଚ୍ ହେଇଯାଇଚି ଯେ, ତମର ରିସିବ୍ ହେଇ ପାରୁଚି ଯାହା ହଉ।
ହଁ ସେଇତ ରିସିବ୍ ହେଇ ପାରୁଚି, ମତେ କିଏ କଲ୍ କଲେ ମୋର ଟାସ୍‌ ଗୋଟେ କମ୍ପ୍ଳିଟ୍ ହେଇ ଯାଉଚି। ଆଉ ତମେ ଯଉ କଇଲ, ଏମ୍ତି କଲ୍ କଲେ ମା ନଉଠେଇଲେ ଗୋଟେ ଟାସ୍‌ଟା କମ୍ପ୍ଲିଟ୍ ହଉଚି, ସେଟା ବି ହେଇ ଯାଉଚି କିନ୍ତୁ ଜିରୋ ଆସୁଚି।
ସେଇଟା ଜିରୋ ଆସିବ, କାହିଁ--ନା କଥା ହବାର ଅଛି କଥା ହେଲେ ପଇସାଟା ଆସିବ।
କିନ୍ତୁ ଟାସ୍‌ କମ୍ପ୍ଲିଟ୍ ହେଇ ଯାଉଚି।
ହଁ ହଁ, ଟାସ୍କ ମୋର ବି ସେୟା କାଲି ଦିଟା କ ମୁଁ କହିଲି ଦିଟା କଲ୍ କେମ୍ତି ପୂରଣ ହେଇଗଲା, ମାନେ ମୁଁ ଯେତ୍‌କି ମୁଁ ସ--ତ କଥା ବି ହେଇନି।
ଦେଖିଆ ଆଉ ମୋର ସେ ଯଉ ସାଙ୍ଗ ସ୍ନେହା ତା'ର ତ ନାଇନ୍‌ ହଣ୍ଡ୍ରେଡ୍‌ ଆସି ଗଲାଣି।
ନଅଶ ଟଙ୍କା ଆସି ଗଲାଣି ତା'ର।
ମୁଁ ମୋର ଗୋଟେ ସାଙ୍ଗ--କୁ କହିଲି, ହେଲା ସିଏ ସେତ--ଳେ ଜାଣି ନଥିଲା ୟା ବିଷୟରେ। ମୁଁ ତାକୁ ଜଣେଇଲି କି ମତେ ଆଉ ସୋ କରୁନି, ତାକୁ କଲ୍ କରିଆ।
କାଟି ଦେଇଥିବେ ମେବି ସେ।
ତ ମୁଁ ତା ସ--ତ ବେଶି କ ମାନେ ତା ଯଉ ଯେ ପନ୍ଦର୍ଟା ରୁ ସରି ତେରଟାରୁ ଯଉ ତେରଟା କମ୍ପ୍ଲିଟ୍ ହେଇଚି, ଏପର୍ଯ୍ୟନ୍ତ ତା ଭିତୁରୁ
ଆଚ୍ଛା ଆଚ୍ଛା, ସିଏ ତମୁକୁ କଲ୍ କର୍ଥିବେ, ତମେ ତାଙ୍କୁ କଲ୍
ବେଳେ ବେଳେ କମ୍ପ୍ଲିଟ୍ ହୁଏନି, ଯେତ--ଳେ ମୁଁ କଲ୍ କରେକି, ସିଏ କଲ୍ କରେ ପ୍ରୋବ୍ଲେମ୍ ହୁଏ।
ହେଲେ ଚଳିବ ତ, ମାନେ ଆଉ ଙ୍କ ହିଁ କଥା
ତମର ସିଆଡ଼େ କାଲି ବର୍ଷା ହେଇନି?
ହଁ, ବର୍ଷା ପ୍ରବଳ ହଉଚି ଦି ଦିନ୍‌ ହେଲା।
ନା ମୁଁ ଏବେ ଭୁବନେଶ୍ୱରରେ ନାହିଁ ସେଇ ଯୋଗୁ ପଚାରିଲି। ଉଁ ଅଛି ମୋ ମାମୁ ଘରେ ଅଛି ସାଲେପୁର।
ଆଚ୍ଛା ଭୁବନେଶ୍ୱର ରେ ବହୁତ ଜୋରେ ବର୍ଷା ହଉଛି ଦି ଦିନ ହେଲା।
ଡ଼ି ଦିନ ହେଲାଣି କିନ୍ତୁ ଆଡେ ବି ଜୋରରେ ବର୍ଷା ହେଇଥିଲା ପବନ ବର୍ଷା ଜୋରରେ ପୁରା ବାତ୍ୟା ଭଳିଆ ପରଦିନ ହେଇଥିଲା। ଆମେ ପର ଦିନ କେହି ନଥିଲୁ ମାମୁଁ ହେରିକା ମାଇଁ ହେରିକା କହୁଥିଲେ। କି ପ୍ରବଳ ବର୍ଷା ହେଇଥିଲା ବୋଲି ଆମେ ପଳେଇଥିଲୁ ପହର ଦିନ ପୁରୀ।
ବୁଲିବାକୁ,
ହୁଁ ପ୍ରବଳ ଭିଡ଼ ମୋର ରଜରେ କଣ ମୁଁ ମୁଁ ଏପର୍ଯ୍ୟନ୍ତ ଡିସାଇଡ କରିନି ଗଲେ ସେଇ ସାଙ୍ଗମାନାନଙ୍କ ସାଙ୍ଗେ ବୁଲିବାକୁ ଯିବ ଆଉ କୁଆଡେ। ଏଠି କେବେ ବି ମୁଁ ଆସିଲିଣି ମାମୁଁ ଘରକୁ ଏକୁଟିଆ ମୁଁ ଅଛି ଏଠି। ମାନେ ମା ଘରେ କି ଆସ ସେ ମୁଁ ଏକୁଟିଆ ମାମୁଁ ଘରକୁ ପଳେଇ ଆସିଛି।
ଆଚ୍ଛା- ଆଚ୍ଛା,
ମୁଁ ଯିବି କୋଉଦିନ ଆଉ।
ଆଉ ଡ୍ରେସ୍ କିଣି ସାରିଲାଣି ରଜ ପାଇଁ?
ଉଁ
ବଢ଼ିଆ,
ଡ୍ରେସ୍ ମୋର ମାସ ଆଗରୁ କିଣି ଥୁଆହେଇଛି।
ହେ,
ଆରେ ଯାଇଥିଲି ଏମିତି ବୁଲିବାକୁ, ତାପରେ ମାର୍କେଟ ଯାଇଥିଲି ମାମା କହିଲା କି ଏକାଥରେ ନେଇଯା ପୁଣି ଆଉଥରିକା ଆସିବ।
ହଁ,
ହଁ ତ ମୁଁ ଡ୍ରେସ୍ ଫ୍ରେସ୍ ସବୁ ମାନେ ଆ ମୁଁ କିଣିଛି ମାନେ ଆମର ଆକ୍ଚୁଲି ଡ୍ରେସ୍ ସପ୍ ଅଛି ତ ନିଜେ ହିଁ ସେଇଠୁ ନେଇ ଆସ୍। ଏଇ ବଡ଼ ଘଡା଼ରେ,
ଘର ଟା କୋଉ ଜାଗା?
ନେତାଜୀ କ୍ଲବ୍ ପୁରା ପାଖରେ।
ଆଚ୍ଛା ଆଚ୍ଛା ଦୋକାନ ନା କଣ?
ପିପି ଫ୍ୟାସନ୍,
ଆଚ୍ଛା,
ତ ସେଇଠୁ ମୁଁ କିନ୍ ମୁଁ ନେଇଆଇଛି ଜିନ୍ସ ଟପ୍ ମାନେ ସବୁ। କୁର୍ତ୍ତି କାଲି ହିଁ ଯାଇକି ନେଇ ଆସିଲି।
ତମେ ଆଉ ଆଣିବ କଣ ସବୁ ତ ତମର।
ହେ ହଁ ମାମା କହୁଛି ତୋ ବାବାଠୁ ନେଇକି ଆ ପଇସା ଦେଇକି ଯିବୁ ତାପରେ। ବାବା କହୁଛନ୍ତି ନା ବାବାଙ୍କର ବାବା କଣ୍ଟ୍ରାକ୍ଟର ବାବା ମୁଁ ଦୋକାନ ରେ ବସିନ୍ତ୍ରି ମାମା ହିଁ ବସନ୍ତି ମାମାଙ୍କର ଆମର ମାନେ ଡ୍ରେସ ମିଳେ କ୍ଲଚର୍ ମାନେ ସବୁ ପ୍ର ଅଲ ଅଆଇ
ହୁଁ ହଁ ଯୁମେଲ୍ ଆ
ନା-ନା ସେ ଫିମେଲ୍ ନୁହ।
ଆଚ୍ ଆଚ୍ଛା, ଆଚ୍ଛା।
ଫିମେଲ୍ ମେଲ୍ ମୁଁ ଆସେସରି ସବୁ।
ଆଚ୍ଛା ଆଚ୍ଛା ଆଚ୍ଛା।
ହଁ ତ ସେଇ ଯୁ ସେଇଠୁ ମୁଁ ନେଇ ଆସିଲି ସବୁ ଚୁଡି଼ ବଗେରା ସବୁ କଶ୍ମୀରୀ ଚୁଡି଼ ଆଣିଚି। ସବୁ ନେଇ ଆସିଚି କାହିଁକି ନା ଦୋକାନ ରଜ ଟାଇମ୍ ରେ ଗହଳି ହେଇଯିବ। ଆଉ ଆଣିହବନି ତ ଆଉ ପୁଣି ଭଲ ଭଲ ପିସ୍ ବି ସରିଯିବ।
ସେଇ ଏକ୍ଜାକ୍ଟଲି ଏଇ ମୁଁ ଇ୍ସଟାଟ୍ କେତେବେଳେ ରଜ ଲାଷ୍ଟ ଆଡକୁ ଯିବନି କାହିଁନା ପୁରା ବ ଛା ବଛି ହେଉଯାଇ ଥିବ ସବୁ ଯିବ ତ ଫାଷ୍ଟ ରେ ଯିବ। ର ରଜ ସରିବ ହଁ।
ହଉ ଦିଦି ମୁଁ ରଖୁଚି?
ହଁ-ହଁ ବାଏ-ବାଏ।
ଓ ହୋ।